ହ କେମିତି ଅଛୁ।
ହ୍ୟାଲୋ।
ଅ ମୋ କଥା ସୁବୁଚି ନା ତୋତେ।
ହଁ।
ଓଃ କେମିତି ଅଛୁ।
ଭଲ। ତୁ କେମିତି ଛୁ। ତୁ କେମିତି ଅଛୁ।
ମୁଁ ଭଲ ଅଛି ମୁଁ ତ ଏଠି ଭଲ ଅଛି। ଆଉ ବାକି ମୋ ମାନେ ଚାକିରି ପାଇଁ ତ ମୁଁ ଯାଇପାରିଲିନି ମୋତେ ଛୁ ଟି ମିଳିଲାନି ତ ମୁଁ ଏନା ଡ୍ୟୁଟିରେ ବସିଛି। ଆଉ ଏମିତି ରଜ ପାଇଁ ସେମିତି କିଛି ସ୍ପେଶାଲ କରିନି ଖାଲି ପେଣ୍ଟ ସାର୍ଟ ପିନ୍ଧିକି ଆସୂଚି ଆଉ ଏଠି ଆମର ଏପଟେ ରଜ ଏତେ କିଛି କରନ୍ତିନି। ଆଉ ଗାଁରେ କଣ କେମିତି ରଜ ହୋଉଛି।
ଗାଁ ରେ ଭଲ ରଜନ୍ ଦୋଳି ଫୋଳି ପଡିଛି। ପିଠା ପଣା ଖାଚନ୍ ପିଲାମାନେ ଦୋଳି ଫଳି ଖେଳୁଛନ୍ତି ରଜ ପାନ ଖାଉଛନ୍ତି। ଆମେ ବି ମଜା କରୁଛୁ ଦୋଳି ଖେଳୁଛୁ। ଦୋଳି ପଡଛି ପଟା ଦୋଳି ଚକ୍ରି ଦୋଳି ରାମ ଦୋଳି ନିଶଣି ଦୋଳି ବିଭିନ୍ନ ପ୍ରକାର ଦୋଳି ପଡିଛି ଆଉ।
ଆଉ। ଆମ ରଜରେ ମୁଁ ଶୁଣିି ଥିଲି କି ମୁଖ୍ୟ ଅତିଥି ହିସାବରେ କିଏ ଆସିବାର ଥିଲା ଏମିତି କିଏ ଆସିଲେ କି?
ହଁ ସେ ହଁ ସେ ଆସିବାର ଥିଲା ଯେ ଆସିପାରିଲେନି ତାର ଗାଡି ଅସୁବିଧା ରେ ହେଲା।
ହଉ। ଆମ ରଜ କେତେ ପ୍ରକାର କଣ କଣ ହୁଏ ଯେମିତିକି ସଜ ରଜ ପହିଲି ରଜ ରଜ ସଂଖ ସଂକ୍ରାନ୍ତି ନା ଲାଷ୍ଟ ଦିନ ରଜ ବାଟେଇ ହେଯାଆନ୍ତି କଣ କେମିତି ପିଠାପଣା କଣ କେମିତି ହୁଏ।
ଫାଷ୍ଟ ରଜ ପ ତେର ତାରିଖ ଦିନ ପଡେ ଜୁନ ତେର ତାରିଖ ଦିନ। ଯଉଟା କାଲି ଶନିବାର ଦିନ ପଡିଥିଲା ସଜବାଜ ହୁଅନ୍ତି ଝିଅ ମାନେ। ଅଳତା ନଖବାଲିସି ତାଙ୍କ ଶୃଙ୍ଗାର ସବୁ କରନ୍ତି। ତେର ଚଉଦ ତାରିଖ ଆଜି ପହିଲି ରଜ ପିଠା ପଣା ଖାଏ ଝିଅମାନେ ପାନ ଜାକି ରଜ ପାନ ଖାଇ ଚ ଯାଇକି ଦୋଳିରେ ଖେଳନ୍ତି ଝୁଲନ୍ତି ଖାଲି ପାଦରେ।
ନା ରଜ ତ ଭଲ ମାନନ୍ତି ପୋଡ଼ ପିଠା ହୁଏ ତାପରେ ସ୍ପେସା ରଜ ପାନ ରଜରେ ଫେମସ୍ ତା ପରେ ରଜ ଦୋଳି ଖେଳନ୍ତି। ତାପରେ ଏମିତି ଚାରି ଦିନ କୁହନ୍ତିନି ଫାଷ୍ଟ ଦିନ ହେଉଛି ଯେମିତି ପହିଲି ସି ରଜ। ରଜ ସଜ ରଜ ତାପରେ ପହିଲି ରଜ ଆସେ। ତାପରେ ଗୋଟେ ରଜ ସଂକ୍ରାନ୍ତି ଆସେ ତାପରେ ବାସି ରଜ ଲାଷ୍ଟ ଦିନ ଆସେ ହୁଏ ତାପରେ ଚାରିଦିନଠାରୁ ରଜ ବାଟେଇଯାଆନ୍ତି ଗୋଟେ। ଥାନ୍ତି ଗୋଟେ ରଜ ଥାଏ ତାପରେ
ଶେଷ ରଜ ଦିନ ବସୁମତୀ ସ୍ନାନ ହୁଏ ଏଇନା ଚାରି ଦିନି ଝିଅମାନେ ଚପଲ ମାଡ଼ନ୍ତିନି ସେନ୍ତି ଖାଲି ପା ଚାଲନ୍ତି।
ଆଉ ତମ ଗାଁରେ ରଥ କାମ କଣ କେମିତି ଚାଲିଚି?
ଆମ ଗାଁରେ ରଥ କାମ ଏ ଏବେ ଜଙ୍ଗଲରୁୁ କାଠ ଆସିଲା। ଅକ୍ଷୟ ତୃତୀୟ ପୂର୍ବରୁ। ଅକ୍ଷୟ ତୃତୀୟଟୁ ରଥ ତିଆରି ହେଲାଣି। ରଥ ଚକ ସଂଯୋଗ ହେଇକି ଉଥିଲାନି। ତା ତା ଇଏ ଉଠିଲାଣି। ଆ ଆଗ ରଥ କାମ ଶୀଘ୍ର ସରିଯିବ। ଜୁନ ଉଁ ଜୁଲାଇ ଦଶ ତାରି ନ ସୁଧା ସରିଯିବ।
ହଁ ଆମ ରଥ କଣ ବଡ଼ ରଥ କରୁଚନ୍ତି ନାଁ ଛୋଟ ରଥ କରୁଚନ୍ତି ନାଁ କଣ କେମିତି କରୁଚନ୍ତି। ତ କାଠ କୋଉଠୁ ଆସିଲା ଆଉ ମିସ୍ତ୍ରୀ କୋଉଠୁ ସବୁ କିଛି ଜାଣିଚ କି?
ହଁ ଜ ଆମ ଜ ଆମ ଗାଁ ଜଙ୍ଗଲରୁ କାଠ ଆସିଲା। ରଥ ଅମ୍ ବଡ଼ ରଥ। ହୁଏନେଇ ଛୋଟ ସାଇଜି ଛୋଟ ରଥ ବେଶୀ ବଡ଼ ନୁହଁ ବେଶୀ ଛୋଟ ନୁହଁ। ଭଲ ରଥ ହୁଏ। ଏଁ ଆମ ଖଣ୍ଡ ଅଞ୍ଚଳରେ କୋଉଠି ରଥଯାତ୍ରା ହୁଏନି ଆମ ଗାଁରେ ଏକୁଟିଆ ହିଁ ହୁଏ। ମିସ୍ତ୍ରୀ ଚା ପାଞ୍ଚ ଜଣ ଆସୁଚନ୍ତି। ହେଲେ ଯିଏ ବାହାରୁ ଆସୁଚନ୍ତି ସେ କରି କରିକି ଯିବେ ଆଉ। ଆମ ପାଖରୁ ଆଉ।
ଉଁ ତୁ ରଥ ତ ନର୍ମାଲି ଏମତି ପୁରୀରେ ଆମର ତିନିଟା ହୁଏ ନନ୍ଦିଘୋଷ ତାଳଧ୍ବଜ ଦେବଦଳନ ନନ୍ଦିଘୋଷ ଏମିତି ଜଗନ୍ନାଥଙ୍କର। ତାଳଧ୍ୱଜ ହୋଉଚି ବଳଭଦ୍ରଙ୍କର ଦେବଦଳନ ତ ସୁଭଦ୍ର ମାତା ସୁଭଦ୍ରାଙ୍କର ହୁଏ। ଆଉ ରଥ ପାଇଁ ତ ଚାଲିଚି ସେମିତି ସବୁ ସବୁଆଡ଼େ ସଜଡ଼ ଚାଲିଚି କିନ୍ତୁ ରଥଯାତ୍ରା ପୁରା ପୁରୀରେ ଯେବେ ଫେମସ୍ ପୁରା ମାନେ ପ୍ରୁ ବିଶ୍ଵ ପ୍ରସିଦ୍ଧ। ତାପରେ ଛାଡ଼େ ତାପରେ ଆମ ଗାଁରେ ଚାଷ କଣ କଣ ହଉଛି କିରେ ଏବେ ଯେମିତି ମୌସୁମୀ ଆସିବାର ତ ଅଛି।
ଏବେ ଖରାଟିଆ ଚାଷ ସରିଚି। ଖରା ଚାଷ ସରିଚି ଆଉ ଥରେ ମୌସୁମୀ ଆଇଲେ ତଳି ପକେଇବେ ଅନ୍ଧ ବର୍ଷା ଫର୍ଷା ହେଲେ। ଏଁ ବର୍ଷ ବର୍ଷା ତ କାଇଁ ନାଁ ହେଇନି ଏ ପର୍ଯ୍ୟନ୍ତ। ଖରାଟି ଚାଷ ହଁ କରିଛନ୍ତି ବର୍ଷା ଫେରେ ହେଲେ ତଳି ପକେଇବେ ତଳି ପକେଇଲେ ହେ ରୁଆ ରୁଇ କରିବେ।
ଉଁ ହୁଁ।
ଆ ଆମ ଗାଁରେ ଦେବ ସାନ୍ ପୂର୍ଣ୍ଣମା ପଡ଼ୁଚି ଜୁନ ଅଂତ୍ରିଶ ତାରିକ ଦିନ ହବ।
ଓ ତମ ଗାଁରେ ମାନେ ଆଉ କଣ କଣ ପୂଜା ହୋଉଛି ଯେମିତିକି ଏବେ ତ ମନ୍ଦିର କାମ ଚାଲିଚି, ନାଁ? ତ କଣ କେମିତି ମନ୍ଦିର କାମ ଚାଲିଚି ସେ ବିଷୟ ଟିକେ କହିଲୁ।
ଆମ ଗାଁରେ ଏବେ ବାଇଶି ମନ୍ଦିର କାମ ତ ଉଁ ଏଇ ଯୁ ଛାତ ପଡ଼ି ମନ୍ଦିର ପାଞ୍ଚ ଛ ପାଞ୍ଚ ଛଅ ଫୁଟ୍ ଉଠିଚି। ତାପରେ ବାଇଶି ପାହାଚ ଏବେ କମ୍ପ୍ଲିଟ୍ କ ବାଇଶି ପାହାଚ ଏବେ ସରିଲା ତାପରେ ଆ ମିସ୍ତ୍ରୀ ତ ଏବେ ଆଉ ଆସ୍ ଏ ନାହାନ୍ତି ଚିଏ ରଜ ପାଇଁ ଯାଇଚନ୍ତି ଛୁଟିରେ। ଛୁଟି ପରେ ଆସିକି ଫେରେ ମନ୍ଦିର କାମ ଆରମ୍ଭ କରିବେ।
ଆଉ ସେ ମାନେ ବାଇଶ ପାହାଚ କଲେଣି ତ ସ ମୁଁ ତ ଏବେ ଯୋଉ ଘରକୁ ଯାଇଥିଲି ସେ ଦେଖିଲି କି ବାଇସି ପାହାଚ ସବୁ କାମ ଚାଲିଥିଲା। ଆଉ ମନ୍ଦିର ତଥାପି କେବେ ଭିତରେ ସରିଯିବ କହିଲୁ? ମାନେ କାମ କେବେ ସରିିବ କିଛି ଜାଣିଛୁ କି?
ଆଁ ଦେଖିଆ ଭଗବାନ ଇଚ୍ଛା। ତଥାପି ସରିବାର ଟାର୍ଗେଟ ଅଛି। ଏ ବର୍ଷ ଡିସେମ୍ବର ଭିତରେ ସରିବାର ଅଛି ଆଉ।
ହ ନବକଳେବର କେବେ ହୁଏ ଜାଣିଛୁ କି?
ନବକଳେବର ପ୍ରତି ଉଣେଇଶି ବର୍ଷରୁ ଥରେ ହୁଏ।
ପୁଣି କେବେ ଆସିବ?
ଦୁଇ ହଜାର ପନ୍ଦରରେ ହେଇଥିଲା। ଫେରେ ଦୁଇ ହଜାର ଚଉତିରିଶରେ ଆସିବ।
ଓ ହୋ। ଆଉ ସେ ଆମର ଜଗନ୍ନାଥ ମନ୍ଦିର ଯୋଉ ପୁରୀ ଯିବା କଥା କହୁଥିଲେ କି ଯିବାର ଅଛି କି ଜାଣିଛୁ କି? ଯିବାର କିଛି ତ ମାନେ
ହଁ ଯିବାର ଶୁଣୁଛି। ସେ ରଥଯାତ୍ରା କୁ ଯିବେ ଆମେ ଯିବା।
କହିବୁ ଯିବା ଆଉ ଦେଖିବା କଣ ହଉଛି। ଆଉ ଆଜି କଣ କଣ ରୋଷେଇ ହେଇଥିଲା ଘରେ?
ଆଜି ଭାତ ଡାଲି ମାଛ। ଖରାବେଳେ ପାଇଁ ଖାଇବା ପାଇଁ। ଆଉ ଦିନରେ ଚକୁଳି ପିଠା। ଗୁଡ ପୋଡ ପିଠା, ମଣ୍ଡା ପିଠା, ଇଟିଲି, ଗୁଗୁନି। ଆଉ ମିଠା କଦଳୀ ଆଉ। ତମ ତୋ କଣ ଖାଇଥିଲୁ ଆଜି? ଉଁ ଡିଉଟିରେ ତ ଅଛ।
ଦେଖୋ। ମୋରି କିଛି ନାହିଁ ସେମିତି। ଏଠି ଆମର ଏହି ତ କିଛି ବ୍ରଜ ବୋଲି ସେମିତି କିଛି କରନ୍ତିନି। ସକାଳୁ ମୁଁ ଉଠିଲି ନର୍ମାଲି ଘରେ ତ ଯାଇଥିଲି ଆରସା ପିଠା ଆଉ। ଆଣିଥିଲି ଆଉ ଗୋଟେ ପିଠା ଆଣିଥିଲି। କ୍ଷୀର ଖାଇଥିଲି ଆଉ ଆସିଲା ବେଳେ ମୁଁ ନିଜେ ରୋଷେଇ କରି ଖାଇ ଦେଇକି ଆସିଛି। ଆଉ ରାତିରେ ଗଲେ ଦେଖିବା ଏଇଠି ଖାଇବି ନହେଲେ ଘରେ ଗଲେ ଖାଇବି। ଏମିତି ଚାଲିଚି ଆଉ।
ଉଁ ଆ ଆରିସା ପିଠା ଭଲ କିନ୍ତୁ ସ୍ୱାଦ ବଢିଆ ତାର ଗୁଡ ଆରିସାର।
ହଁ ଓଡ଼ିଶାରେ ତ ଆରିସା ପିଠା ବହୁତ ଭଲ ଆଉ। ରଜରେ ତ ଆରିସା ପିଠା ବହୁତ ମାନେ ଖାଇବାକୁ ଲୋକ ଭଲ ପସନ୍ଦ କରନ୍ତି।
ଗୁଡ଼ ଆରିସା ଖାଇବ ପାଟିରୁ ଛାଡିବନି ଜମାରୁ।
ସେ ରଜବିଶ୍ୱାସ ପାଇଁ ଗଲା। ଆଉ ଆମର ମାନେ ଗାଁ ରେ କୋଉ କୋଉ ମନ୍ଦିର ଅଛି ତ? ଯେମିତି ଜଗନ୍ନାଥ ମନ୍ଦିର ଆଉ କୋଉ କୋଉ ମନ୍ଦିର ଅଛି?
ଜଗନ୍ନାଥ ମନ୍ଦିର ଅଛି। ଶିବ ମନ୍ଦିର ଅଛି। ପାର୍ବତୀ ମନ୍ଦିର ଅଛି। ଆମ ଗାଁ ରେ ଆଉ ତାରିଣୀ ମନ୍ଦିର ଅଛି। ହନୁମାନ ମନ୍ଦିର ଅଛି। ଚନ୍ଦ୍ରାଶୁଣୀଙ୍କ ମନ୍ଦିର ଅଛି। ଆଉ ଲକ୍ଷ୍ମୀ ମନ୍ଦିର ଏବେ ତିଆରି ହଉଛି ଆଉ। ଜଗନ୍ନାଥ ଲକ୍ଷ୍ମୀ ମନ୍ଦିର ଏକା ସାଙ୍ଗେରେ ସରିବ ବୋଲି ଆଶା ଅଛି ଆଉ।
ମୁଁ ତ ଏବେ ସି ବର୍ଷା ଦିନ ଆସିବ। ଆଗରୁ ବହୁତ ଫୁଟବଲ୍ ଖେଳନ୍ତି। ଏ ବର୍ଷ ଅ ଆଉ ଫୁଟବଲ୍ ଖେଳ ହବ କି ନାହିଁ କି ଜାଣିଚ କି?
ହଁ ଫୁଟବଲ ଖେଳ ନିହାତି ହବ। ପିଲା ସବୁ ଆସିବେ ହେଲା। ସବୁ କଥାବାର୍ତା ହେଲାଣି ଫୁଟବଲ୍ କିଣା ହେଇକି ଅଛି। ଆସିବେ ପିଲା ଖେଳିବା ପାଇଁ ବର୍ଷା ଟିକେ ହେଲେ ଖେଳିବା ପାଇଁ ଭଲ ଲାଗିବ। ଆଉ ଆଜି ଜାଣିଛ ଆମର କବାଡି ଖେଳ ହବ କବ୍ ଆମ ଗାଁରେ କବାଡି ଖେଳ ଖୋଖୋ ପିଲା ଖେଳିବେ ଆଉ ଛୁରୀ ଛୁଆ ଘରିକା ଯୋଉ ଖେଳନ୍ତି ଆମ ୟୁପି ସ୍କୁଲ ବି ସିଏ ପରେ ପ ପଡିଆ ଆଡେ। ପଡିଆରେ ହବ।
କବାଡି ଖେଳ ତ ମୁଁ ଯେତେବେଳେ ଛୋଟ ଛୁଆ ଥେଲି ସେତବେଳେ ଖେଳୁଥେଲି ସେ ଦେଉରୁ ସାଇରେ ବାକ୍ ହେଲେ ଏବେ ତ କେହି ବୋହୁତ ଦିନ ହେଲା କାଇଁ ଖେଳୁ ନଥିଲେ ତ ବୋହୁତ ଖୁସି ଲାଗିଲା କି ପୁଣି ମୋ ନାମ ପୁରୁଣା ଇଏ କୁ ଫୁଣି ଆଣିକି ଖେଳୁଛନ୍ତି ଆଉ ବୋହୁତ ଭଲ ବି ମାନେ ରଜଟାକୁ ରଜ ଭଳିଆ ମାନେ ଭାବିଲେ ବୋହୁତ ମାନେ ଖୁସି ଆଉ ଭଲ ଲାଗେ। ଏମିତି ତ ସବୁ ଚାଲିଚି।
ଆଉ ପିଲାମାନେ ତାସ୍ ଖେଳୁଛନ୍ତି ସବୁ ଏଠି ରଜପାନ ଖାଇକି ଟୋକାଳିଆ ତାସ୍ ଖେଳୁଛନ୍ତି ଏଇନା ଖରା ଟାଇମ୍। ଉଁ ମାନେ ସମୟ ବିତଉଛନ୍ତି ଏବେ ତାସ ଖେଳିକି ରଜ ପାନ ଖାଇକି ଖରାବେଳେ ମନ୍ଦିର ପାଖେରେ। ତାପରେ ଚାର୍ ଉଁ ଉଁ ଅପରାହ୍ନରେ କବାଡି ଖେଳିବେ। କବାଡି ଖେଳିବେ କୁ ଛୁରୀ ଖେଳିବେ।
ସେପଟେ ଖରା କେମିତି ଏଇନା ହଉଚି ଖରା ହେଇଛି ନା ଖରା ହଉନି।
ହଁ ଖରା ହଉଚି କାଲି ରାତିରେ ବର୍ଷା ଟିକେ ହେଇଥିଲା।
ମୁଁ ରଖୁଛି ତାହେଲେ ହାଁ।
ହଉ।